ହ୍ୟାଲୋ। ହ୍ୟାଲୋ। ମାଉସୀ ନମସ୍କାର। ହଁ ନମସ୍କାର ଭଲ ଅଛ?
ହଁ ହଁ ମୁଁ ଭଲ ଅଛି ତମେ ଭଲ ଅଛ, ଅ। ଆଉ କଁ କରୁଥିଲ?
କଁ କରୁଥିଲ? ହ୍ୟାଲୋ।
ଏମତି ଏ ଟିକେ ହଁ ହ୍ୟାଲୋ।
ହୁଁ।
ହୋଉଚି ତ ଦେଖି ଆକୁ ଯାଇଥିଲି।
ଓହୋ।
ଧରା ହଉଛି ଯେ ଦେଖିବାକୁ ଯାଇଥିଲି।
ଓ ବାରିପଡେ ନଦୀ ଅଛି ନା।
ହୁଁ।
ତାକୁଟିକିଏ ଉପାଡିକି ଆଣି
ହଁ, ହଁ, ମୁଁ ବି ତ ଏଇ ଗଛ ଆମ ସେ ମୁଁ ବି ସେଇ ଆମ ବଗିଚା କୂ ବଗିଚା କୁ ଯିବି ଆଉ ଟିକେ ପରେ, ହୁଁ। ବଗିଚା କରିଚ ଘରେ? ହୁଁ।
ହୁଁ ହୁଁ। ଆମର ତ କେତେ ପ୍ରକାର ର ଲଗେଇଛୁ ଗଛ ହେଲା। ହଁ। ହାଲୋ। ହାଲୋ।
ଉଁ, ଛୋଟ ଟଗର ଗଛଟା, ଆଉ ମନ୍ଦାର ଗଛ ଗୋଟେ ଅଛି। ଆଉ ଗୋଲାପ ଗଛ ଦିଟା ଲଗା ହେଇଛି, ଆଉ ଲାରେ ଗୋଲାପୀର ଗୋଟେ ଦିଟା ଏମ୍ ତି ଲଗା ହେଇଚି, ସେତିକି ଗଛ ଫୁଲ ଗଛ ସେତିକି, ବାକି ସବୁ ଫଳ ମୂଳ ସବୁ କଦଳୀ ଗଛ ଗୋଟେ ଅଛି, ଆମ୍ବ ଗଛ ବି ଅଛି।
ଅ ହ।
ଆଉ ଆମ ଘର ସାଇଟରେ, ତାଙ୍କେ ମୁନିଙ୍ଗ ଛୁଇଁ ଗଛ ଲଗେଇଛନ୍ତି, ତାପରେ ସେପଟେ ଲେମ୍ବୁ ଗଛ ବି ଅଛି। ଆମ ନଦୀରେ ଯେ ଆଜି ମାଛ ଧରା ହଉଥିଲା ତ
ହଁ।
ସେଇଠୁ ମାଛ ଧରିକି, ସେଇଠି ବିକ୍ରି କରୁଛନ୍ତି ଲୋକ ଗୁଡ଼ା।
ଆଣିଲ ନା କଣ, ତମେ ବି ମାଛ କିଣିଲ?
ସେଇଠି ମାଛ ଧରା ହେଉଛି ପରା, ସେଇଠି ସବୁ ପୋଖରୀ ଭଳିଆ କରିଚନ୍ତି, ସେଇଠି ମାଛ ଧରୁଚନ୍ତି। ସେଠି ମାଛ ଦେବେ, ଖରା ଦିନରେ ତ ମରି ଯାଉଚନ୍ତି, ଖରା ଦିନରେ ବେଶୀ ପାଣି ଶୁଖି ଯାଉଚି କହିଲେ ରହୁନି, ବାକି ବର୍ଷା ଦିନ ମାନଙ୍କରେ ରଖୁଛି ପାଣି, ମାଛ ଆସି କି ମାଛ ଆଣିକି ବିକ୍ରି କରୁଛନ୍ତି ଆଉ, ସେଇଠି ବି ଯାଇକି ଫ୍ରେଶ୍ ମାଛ ବି ନେଇକି ଆସି ପାରିବ, ରାନ୍ଧିବ ଏମିତି ଆଉ।
ଓ ହୋ। ଭଲ ଫ୍ରେଶ ମାଛ ମିଳୁଥିବ ନା, ଫ୍ରେଶ ଡାଇରେକ୍ଟ କିଣିଦଲେ ଭଲ। ହୁଁ, ଆଣିକି ଫ୍ରିଜ ରେ ରଖିଦବ, ପରେ ରାନ୍ଧିଦବ, କଣ ହେଲା ସେଥିରେ?
ହଁ ସେଇଟା, ହଁ ହଁ ହଁ।
ହୁଁ।
ତମେ କଣ କଣ ଗଛ ଲଗେଇଛ?
ମୁଁ ଲଗେଇଚି ଆମର, ଅଛି ଆମ ବାଡିରେ ସବୁ ଗୋଲାପ ଫୁଲ ଲଗେଇଚି ଆଉ ସେଇ ମଲ୍ଲି ଗଛ ଲଗେଇଥିଲି, ତାପରେ ଗେଣ୍ଡୁ ଲଗେଇଥିଲି। ଆଉ ଏବେ ତ ଖରା ଦିନ ଟା, ଏବେ ବର୍ଷା ଦିନ ପାଇଁ ଆହୁରି ଏବେ ଯୋଉ ଷ୍ଟାର୍ଟ ହେଲା, କାଲି ପଅରି ଟିକେ ବର୍ଷା ହେଇଥିଲା। ସେତେବେଳକୁ ଆହୁରି ନୂଆ ଗଛ ଆଣିଥିଲି ଲଗେଇଚି। ଆଉ ବହୁତ ଅଲଗା ଅଲଗା ରଙ୍ଗର ଗୋଲାପ ଫୁଲ ଗଛ ବି ଲଗେଇଚି, ଗୋଲାପ ସୁନ୍ଦର ଧଳା ର, ଆଉ ଯୋଉ ନାଲି କଲର ବାଲା ସେଇଟା ବି ଲଗେଇଚି ଆଉ ଆମ ବାଡିରେ ତ ଲଗେଇଚୁ ପରି ଏଚାରେ ଆହୁରି ତେନ୍ତୁଳି ଗଛ ଅଛି, ପୁଣି କଦଳୀ ଗଛ ଲଖିଛୁ, ଲଗେଇଚୁ, ଅମୃତଭଣ୍ଡା ଗଛ ଲଗେଇଚୁ। ଆଉ ଆମ୍ବ ଗଛ ଏବେ ଆଣିବି ଏବେ ଯୋଉ ବର୍ଷା ହବ ମିଳିବ ଆମ୍ବ ଏ ଯୋଉ ଆମର ବୃକ୍ଷରୋପଣ ପାଇଁ ଆସେନି କି ସବୁ ଗଛ ଗୁଡାକ ଭାବିଛି ଏଥର ଆମ୍ବ ଗଛ ଆଉ ଲିଚୁ ଗଛ ଆନିକି ଲହେଇବି ହୁଁ ଆଉ ସବୁବେଳେ ପାଣି ଦେଇଥାଏ ମୁ ପା
ହଁ ହଁ ବାରିରେ ଯଦି ଏମିତି ଅମୃତଭଣ୍ଡା ମନିଗଛ ଛୁଇ ଗଛ ଥିବ କହିଲେ ସେଇଟା ଭଲ ଉପକାରୀ ଫଳଗୁଡ଼ା ହଁ
ହଁ ମୁଁ ତ ବେଳେ ବେଳେ କଣ କରେ ଟମାଟୋ ପଚା ଟମାଟୋ ଗୁଡାକ କୁଣ୍ଡରେ ପକେଇଥାଏ ଆଉ
ହଁ
ଅ ଲଙ୍କା ଲଙ୍କାଣି ବି ବେଳେ ବେଳେ ପକେଇ ଦେଇଥାଏ ଆଉ ଯୋଉ ଧନିଆ ଧନିଆ ପତ୍ର ପାଇଁ କହନ୍ତି ଧନିଆ ଯୋଉ ବଳିଟା ବହୁତ ଦିନ ହେଇଯାଇଥାଏ ଯୋଉଟା ଆମେ ବ୍ୟବହାର କରିନଥାଉ ନ ରହିଯାଇଥାଏ ସେଗୁଡା କଣ କରନ୍ତି କୁଣ୍ଡରେ ପକେଇ ଦେଇଥାଏ ତ ସେଇଟା ପାଣି ଟିକେ ଦେଇଦେଲେ ଛିଞ୍ଚିଦଲେ ହେଇଯାଏ ବହୁତ ସାରା ଧନିଆ ହେଇଯାଏ ଧନିଆ ଗଛ ଏ ଧନିଆ ପତ୍ର ଆଉ କିଣିବାକୁ ବି ପଡେନି ମତେ
ଓ ହୋ ହଁ ହଁ
ହୁଁ
ନାଇଁ ମୁଁ ସେ ଆମର ସିଏ। ଆମ ବାପାଙ୍କୁ ଟିକେ। ଡାଇବେଟିସ୍ ଅଛିତ ତାଙ୍କେ ମେଥି ପାଣି ପିଉଛନ୍ତି ରାତିରେ ବତୁରେଇକି ମେଥିଟାକୁ ରଖିଥିଲେ ସକାଳକୁ ସେଇଟା ପାଣି ଛାଣିକି ପିଉଛନ୍ତି କହିଲେ ସେଇ ଯେଉଁ ମେଥିଯାକ ଛାଣିକି ସେଇଟା କାଇହିଁ ପକେଇବି ବୋଲି ମୁଁ ଥରେ ସେମିତି ଏମିତି ବାରିଆଡେ ପକେଇ ଦେଇଥିଲି ଯେ ସେଇଟା ମନକୁ ମନ ତାର ଗଛ ଉଠିଥିଲା
ହଁ
ଗଛ ଉଠିକି ମନକୁ ମନ ମେଥି ଗଛ ହୋଇଥିଲା ମେଥିପତ୍ର ବି ଆଣିକି କେତେବେଳେ କେମିତି ଖାଉଛୁ ଯେ। ଆଉ ସେ ସେଇଟା ମନକୁ ମନ ହଉଥିଲା ଟମାଟୋ ଗଛ ମନକୁ ମନ ହଉଥିଲା। ଉଠିଛି ତାପରେ। ଆଉ ଟମାଟର ଗଛଟା ମନକୁ ମନ ଉଠିଛି ତାର ନିଜେ ନିଜେ ମଞ୍ଜିରେ। ତାପରେ ଇଏ ତା ନା କଣ ଆଉ ଗୋଟେ କେଉଁ ଗଛ କଖାରୁ କଖାରୁ ଏମିତି ମଞ୍ଜି। ସେମିତି ପଢିକି ନିଜେ ନିଜେ ଆମ ଶାଶୁ ଆମର। କଣ କରନ୍ତି। ଉଁ ଯାହା ପରିବା ଯାହା ଆମେ କାଟୁ ପରିବା ଚୋପା ଗୁଡା ସବୁ ସେ ଗଛ। ଗଛ ଖୋଳି ଖୋଳିକି ସେ ଗଛ।
ହଁ ହଁ ଆଉ ଏଇ ଆମେ ବି ସେମିତି କରୁ ପରିବା। ଆଉ ମୁଁ ବି ସେମିତି କରେ ପରିବା ଚୋପା ଯୋଉ ବାହାରେ। ସେଗୁଡାକ ସବୁ ଫୋପାଡେନି ଆଉ ଗଛ। ରେ ପକେଇଦିଏ ଆଉ ସେ ଯୋଉ ଅଣ୍ଡା ଖୋଳ ନାଇଁ କି ଅଣ୍ଡା ଖୋଳ।
ହଁ ହଁ।
ହଁ ସେଗୁଡାକ ବି ଗୁଣ୍ଡ କରିକି ହଁ। ଅଣ୍ଡାର ଖୋଳ ଟାକୁ କଣ କରିଦିଏ ଗୁଣ୍ଡ କରିଦିଏ ଆଉ ଗଛରେ ଦେଇଦିଏ। ସେଇଟା ବହୁତ ଭଲ ଗଛ ପାଇଁ।
ହଁ ସେଇଟା ସେମିତି କରିକି ଆମର ବି ସେମିତି ଦିଆହେଉଛି।
ହୁଁ।
ତାପରେ ବେଳେ ବେଳେ ସାର ଦିଆହଉଛି ଏତେ ସେମିତି ସାର ଦିଆହଉନି। ଏଇଯାକ ଯୋଉଡା ପରିବା ଗୁଡା କାଇ ୱଷ୍ଟ ମାନେ ବାହାରେ କଉଠି ପ। ପକେଇବା କାହିଁକି ଖତ କରିବା କାହିଁକି ଏମିତି ଗଛ ମୂଳରେ ଦେଇଦେଲେ ସେ ଭଲ ଗଛ ହେଉଛି ଆଉ।
ହଁ। ମୁଁ ଆଣିଥିଲି ଛୋଟ ଡାଳଟେ ଆଣିଥିଲି ଗୋଲାପ ଫୁଲ ଡାଳଟେ। । ଲଗେଇଥିଲି କେତେ ଫୁଟୁଛି ସେ ଗଛରେ ଗୋଲାପ ଫୁଲ। ଆଉ ଅ ବି ବଡ ବି ହେଇଗଲାଣି। ଟିକେ ହାତଟେ ବଡ ହେଇଛି ଆ ସେଇ ଡାଳ। ଟା ଯୋଉ ଆଉ ଦୁଇ, ତିନିଟା ଡାଳ ଯୋଉ ହେଇଛି ତା। କୁ କାଟିକି ଆଉ ଗୋଟେ କୁଣ୍ଡରେ ଲଗେଇ ଦେଇଛି ସେଇଠାରେ ବି ହେଇଯାଇଛି ଫୁଲ।
ସେଇଥିରେ ହେଇଯାଇଛି ସେଇଥିରେ। କୁହନ୍ତି ସେ ତାଙ୍କ ତାର ଯେଉଁ ଡାଳଟା ଯେଉଁ ପୋତୁଛନ୍ତି ତାର ଉପର ଅଗରେ ସେ। ଗୋବର ଟିକେ ଲଗେଇଲେ ଶୁଖା ମାନେ। ଗୋବର ଟିକେ ଲଗେଇଦବ ଯଦି ସେଇଟା ଭଲ ଫୁଲ। ଫଳେ କହନ୍ତି ବେଶୀ ଭଲ ହବ। ମା ଆମର ସେମିତି ଦିଅନ୍ତି ସେ। ଇଏରେ ସବୁ ଇଏରେ। ଗୋଲାପରେ ଦିଅନ୍ତି ଗୋଲାପର ଡାଳରେ। ଗୋବର ଟିକେ ଲଗେଇଲେ ସେଇଟା ଭଲ ଫୁଲ ହୁଏ କୁହନ୍ତି।
ହୁଁ ହୁଁ।
ଆଉ ମନ୍ଦାର ପତ୍ର ବି ଫୁଲ ଅଛି ଆମର ମନ୍ଦାର ମନ୍ଦାର ଅଛି ମନ୍ଦାର ପତ୍ର ଫୁଲ। ଆମେ ବି ୟୁଜ। କରୁଛୁ ବାହାର ଲୋକ ବି ୟୁଜ୍ କରୁଛନ୍ତି ସେ ମୁଁ ଗୋଟେ ଝିଅଟେ ଅଛି ଆମ ଘର। ପାଖରେ ସେ ପତ୍ର ନେଇଖାଉଛି ସବୁବେଳେ ବାଟିକି ମୁଁ ଚୁଟି ପାଇଁ ମୁଣ୍ଡରେ ଲଗେଇବା ପାଇଁ।
ସେଇ ମନ୍ଦାର ଗଛ ଲଗେଇଛି ସେଇ ମନ୍ଦାର ପତ୍ରରେ ପ। ପତ୍ର ନିଏ ଆଉ ସେ ଯଉ କଢ ଯଦି ହେଇଥାଏ। ନେଇକି କଣ କରେ ମନ୍ଦାର ପତ୍ର ଟାକୁ। ବାଟିକି ଲଗେଇଦିଏ ମୁଣ୍ଡରେ ଚୁଟିରେ ଭଲ ବଢିବ କହିକି ଆଉ। କଣ କରିଦେ ନହେଲେ ସେ ଯଉ ପତ୍ରଟାକୁ ତେଲରେ ନେଇକି ଫୁଟେଇ ଦିଏ ତେଲ ସେଇ ତେଲ ଟା ଲଗାଏ ତା ଛୁଟି ଟା ମୁଁ ସେଟା ଗୋଟେ ଭଲ ଚୁଟି ଝଡିବାକୁୁ କମେଇକି ଚୁଟି ଗ୍ରୋଥ ହଁ ଇଏ କରେ ଭଲ ରଖେ ଚୁଟି।
କରିବ, ହରିବ ହଁ ନଡ଼ିଆ ତେଲରେ ବି ଖାଲି ଏମିତି ନ ଫୁଟାଇକି ନଡ଼ିଆ ତେଲରେ ବି ତାର ପତ୍ର ମନ୍ଦାର ପତ୍ର ଆଉ ମନ୍ଦାର ଫୁଲ।
ହଁ।
ହଁ ସେ ନଡ଼ିଆ ବୋତଲଟେ ମାନେ ଗୋଟେ କାଚ ବୋତଲଟେ କାଢ଼ିବ। ନଡ଼ିଆ ତେଲକୁ ଏ ଯାକ ସବୁ ପକେଇକି ଖାଲି ଖରାରେ ଦେବ କିଛି ତାକୁ ଫୁଟା ଫୁଟି ରୁଟି କରିବନି ସେ ଖରାରେ ରହି ରହି ରହିରେ ସେ ତେଲ ତେଲଟା ଗୋଟେ କେମିତି ନଡ଼ିଆ ତେଲଟା ଗୋଟେ କେମିତି କଳା କଲରର ହେଇଯିବ ସେଇଟା ବି ମୁଣ୍ଡରେ ଲଗେଇଲେ ଚୁଟି କଳା ହୁଏ କହୁଛନ୍ତି ଯୋଉମାନଙ୍କର ମାନେ ଯୋଉମାନଙ୍କର ବୟସ ହିସାବରେ ଯୋଉମାନଙ୍କର ଧଳା ହଉଛି ହଉଛି କିନ୍ତୁ
ହୁଁ।
ଯ ମାନେ ଛୋଟ ବଳୁ ଯୋଉ ପିଲାମାନଙ୍କର ଆଜିକାଲି ତ ଉଁ ସାନ ବଡ ପିଲା ମାନଙ୍କର ଚୁଟି ପାଚି ଯାଉଛି ନା ହଁ ସେଇଟାରେ ସେ ସେଟା ଲଗାଇଲେ ବି ବଢ଼ିଆ କାମ ଦେଉଛି।
ବଢିଆ ତ ମୁଁ ଜାଣିନଥିଲି ମୁଁ ବି କରିବି ସେମତି।
ହଁ ସେଇଟା ସେଇଟା କରିବ ସେଥିରେ ସେଥିରେ କଳା ଜିରା ବି ପକଉଛନ୍ତି ସେ ନଡ଼ିଆ ତେଲରେ। କଳା ଜିରା, ମେଥି ଆଉ ସେ ଗୋଲାପ ପତ୍ର ଏ ଗୋଲାପ କହୁଛି ମନ୍ଦାରର ପତ୍ର ମନ୍ଦାରର ଫୁଲ ଦିଟା ଯାକ ଖାଲି ଖରାରେ ତମେ ମାସେ ରଖିବ ସେଇଟା ଖରାରେ ହିଁ ଥିବ ତାକୁ ଖାଲି ଲଗଉଥିବ ପୁଣି ଖରାରେ ଥିବ ସେଟା କହିଲେ
ଓହୋ ମୁଁ ତ ସେ ପିଆଜ ପିଆଜକୁ ବି ପକେଇ ଦିଏ ପିଆଜର ପାଖୁଡା ଗୁଡାକ ପକେଇଦିଏ। ସେଥିରେ ପିଆଜ ର ଆଉ ପୁଣି ଜିରା
ମିର୍ସୁଙ୍ଗା ପତ୍ର ବିକି ହଁ ମିରସୁଙ୍ଗା ପତ୍ର ବିକ କିି ପ ଉଛନ୍ତି ଯେ କିନ୍ତୁ ସେଟା ଫୁଟେଇବାକୁ ପଡୁଛି ଏଇଟା କିଛି ଫୁଟେଇବନି ଖାଲି ସେମିତି ଖରାରେ ମାନେ ପୁରା ଆପେ ଖରାରେ ରଖିଦେଲେ ସେ ପୁରା ହେଇଯାଉଛି ବଢ଼ିଆ।
ବଢିଆ ତ।
କଳା ହେଇଯାଉଛି ହଁ।
ଓ ପୁରା ତାର ରଙ୍ଗ ସବୁ ଚେଞ୍ଜ ହେଇଯାଉଛି ନା।
ହଁ କଲର ପୁରା ଚେଞ୍ଜ ହେଇଯାହା ପତ୍ର, ଫୁଲ ସବୁର ରଙ୍ଗ ଚେଞ୍ଜ। ବି ହେଇଯିବ ତେଲ ଟା ବି କଳା ହେଇଯିବ ସେଇଟା ଚୁଟି ବି କଳା କରୁଛି। ଏମତି ଆଉ ହ ହଁ ହଁ।
ହଉ ଠିକ ଅଛି। ମୁଁ ଯାଏ ପାଣି ଫାଣି ଦେବି ଗଛ ଗୁଡାକରେ ହଁ ସେଇ
ଶିବ
ହଁ ହଁ ଠିକ ଅଛି ହଉ ରଖିଲି ହଉ।
ହ ହଁ।